ହଁ ହ୍ୟାଲୋ ହଁ ନମସ୍କାର।
କଣ କରୁଚନ୍ତି?
ମୁଇ ବସିଛି ଆଉ ଆ
ଖାଇବା ପିଇବା ସରିଲାଣି ହଁ ବସିଛି ଆଉ ଖାଇ ଖାଇବା ପିଇବା ସରିଲାଣି।
ହଁ।
ହ୍ୟାଲୋ।
ହ ଶୋଇିଲ ହ୍ୟାଲୋ।
ସରିଲାଣି କଣ ଖାଇଛନ୍ତି କଣ ଖାଇଛନ୍ତି ବୟସ ଆସୁନି କି ମୋର।
ହସ୍
ହ୍ୟାଲୋ ମୋ ଭଏସ ଆସୁନି କି ଆପଣଙ୍କୁ।
ଏ ବା ବା
ହ୍ୟାଲୋ। ହ୍ୟାଲୋ।
ହଟା ହଁ।
ଆପଣ ଗୋଟେ ଫାଙ୍କା ଯ ଆ ଆପଣ ଗୋଟେ ଫାଙ୍କା ଯୋଗ ଆଜ୍ଞା।
ହ୍ୟାଲୋ।
ଆସିଲା ତ? ବ ଆପଣଙ୍କ ଭଏସଟା କ୍ଲିଅର ଆସୁନି ତ।
ହଁ ହଁ।
ଏବେ ଆସିଲା ଏବେ ଆସିଲା ସାଙ୍ଗ। ହ୍ୟାଲୋ, ହଁ କହୁନାହାନ୍ତି।
ବୋଇଲି ତମର ରୋଷେଇ କଣ ଆଜି?
ଆମର ଆଜି ଭାତଡାଲି ଚିକେନ ଖାଇଛୁ ଆଉ।
ହଁ ହଁ ଯୋଉ ଆମେ ଆଜି ଯୋଉ ଛୋଟ ଛୁଆଙ୍କୁ ଯୋଉ ଫୋନ ଦଉଛନ୍ତି। ବାପାମାମାନେ କାମ କରିବା ପାଇଁ ଆମେ ସେ ବିଷୟରେ କିଛି କଥା ହେଇ ପାରିବା?
ହଁ ଓକେ, ଠିକ୍ ଅଛି କୁହନ୍ତୁ।
ମାନେ ଆଜିକାଲି ଲୋକ ଦେଖ ମାନେ ତାଙ୍କ କାମ କରିବା ପାଇଁ କି ତାଙ୍କ ଛୁଆଙ୍କୁ ସ୍କିନର ଅଭ୍ୟାସ ବେଶୀ କରଉଛନ୍ତି ଲାଇଟ୍ ସ୍କନ୍ ଉପରେ ବେଶୀ ଅଭ୍ୟାସ କରଉଛନ୍ତି। ମାନେ ସିଏ ତାଙ୍କ କାମ କରିବା ପାଇଁ ଏଇ ମା ଗୋଟେକ ମା ହଉ ଆଜିକାଲିକା ଯୁଗର ମା କଥା କହୁଛି। ମାନେ ସେ କାମ ମାନେ ଘରର କାମ ଦ୍ଵାରା କାମ ଦଵ କରିବା ପାଇଁ କି ସେ କଣ କହୁଛନ୍ତି ନା ଛୋଟ ଛୁଆକୁ ମୋବାଇଲ ଦେଇ ଦଉଛନ୍ତି। ତା ଦ୍ୱାରା କଣ ନା ସେ ଛୁଆ ଉପରେ ବେଶୀ ପ୍ରେସର ପଡୁଛି। ମାନେ ସେ ଆଖି ଖରାପ ହେଇଯାଉଛି ଗୋଟେ ଛୁଆଙ୍କର ମାନେ ସେ ସେମିତି ମୁଣ୍ଡ ନୁଆଇଁକି ହିଁ। ରହୁଛନ୍ତି ମାନେ ଖାଦ୍ୟ ଖାଇଲା ବେଳେ ସେ ଦେଖୁନାହାନ୍ତି ଯେ ସେ କଣ ଖାଉଛନ୍ତି। କଣ ପିଉଛନ୍ତି କଣ ପ୍ରୋଟିନ ଜିନିଷ ଖାଉଛନ୍ତି ତା ଦ୍ଵାରା କଣ ନା ସେ ଛୁଆଙ୍କ ଦେହ ହିଁ ଲାଗୁନାହିଁ ସେଇଟା ବାପା ମା ବୁଝୁନାହାନ୍ତି। କିନ୍ତୁ ସିଏ ତାଙ୍କ ଛୁଆଙ୍କୁ ଫୋନ ଦବା ୟୁଜ କରୁଛନ୍ତି। ମାନେ ଏଇଟା ମୁଁ ମୋ ଛୁଆ ସହିତ ମୁଁ କେବେବ ହେଲେ ସେମିତି କରେନି। ମୋ ଛୁଅକୁ ମୁଁ ଫୋନ ଦିଏ ଦେଖିବା ମୁଁ ମାନୁଛି ହେ କିନ୍ତୁ ମାନେ ଖାଇଲେ ବେଳେ ନୁହଁ ପଢିଲା ବେଳେ ନୁହଁ ଶୋଇଲା ବେଳେ ନୁହଁ। ତୁ ଦେଖିବୁ କିଛି ସମୟ ଖେଳିଲେ ପରେ ନେ ଧ। ସେତିକି, ଆଉ ତମେ ମାନେ ଖାଇଲା ବେଳେ ଶୋଇଲା ବେଳେ ଉଠିଲା ବେଳେ। ଛୁଆଙ୍କୁ ଏମିତି କଲେ ଛୁଆଙ୍କ ବେଶୀ ମାନେ ମାଇଣ୍ଡ ଉପରେ ରହିବ ମାନେ ଆଖି ଖରାପ ହବ।
ହଁ ଶୁଣନ୍ତୁ ଆପଣଙ୍କ ଆପଣଙ୍କର ଏଇ କଥାରେ ମୁଁ ଗୋଟେ କଥା କହୁଛି ଶୁଣନ୍ତୁ। ଫାଷ୍ଟ କଥା ହେଲା ଫୋନ୍ ଟା। ଫୋନଟା ତ ଆଗରୁ ନଥିଲା ତ ଲୋକ ପୁଣି ବଞ୍ଚୁଥିଲେ ନା ନାଇଁ? ଫୋନ ଫୋନ ଲୋକ ବଞ୍ଚୁଥିଲେ ଆଗେ କଣ ହଉଥିଲା ନା ଚିଠି ମାଧ୍ୟମରେ ଲୋକ କଥାବାର୍ତ୍ତା କରୁଥିଲେ। ତ ଫୋନ ସେ ଆବଶ୍ୟକତା ନଥିଲା। ତ ଯେତେ କ ସେତେବେଳେ ଆବଶ୍ୟକତା ନଥିଲା, ତ ଏବେ ଆବଶ୍ୟକତା ଅଛି, ଏବେ ଆବଶ୍ୟକତା। କଣ ରହିଛି ଫୋନର? ନା ଫୋନ୍ ଧର ଆମେ କଣ କରୁଛେ ନା ଆମେ ଯେକୌଣସି ଜାଗାକୁ ଯିବାକୁ ଚାହୁଁଥିଲେ ଆମେ ତ ସେତେବେଳେ ଆମେ କଣ କରୁଥିଲେ କାହା ଘରକୁ ଗଲା ବେଳକୁ ଆମେ ଶହେ ଥର ପଚାରିବାକୁ ପଡଥିଲାା ଏଇ ଆଙ୍କ ଘର ଟା କୋଉଠି? ସେ ତାଙ୍କ ଘରଟା କୋଉଠି ତ ସେଇ ଲୋକ ଆମକୁ କଣ କରୁଥିଲା ନା ହଇରାଣ କରୁଥିଲା ହଇରାଣ କରିବା କଣ? କଣ ହଇରାଣ କରୁଥିଲା ନା ସିଏ କଣ କରୁଥିଲା ନା ଆମକୁ ଅଲଗା ଅଲଗା ଜେଗା ଦେଖଉଥିଲା ଯେ ଏ ଜାଗାରେ ତାଙ୍କ ଘର ସେ ଜାଗାରେ ତ ତା ଦ୍ଵାରା କଣ ଆମେ ଟାଇମ୍ ୱେଷ୍ଟ ହଉଥିଲା। ତ ଆଜିକା ଡେଟ୍ ରେ ଟାଇମ ବି ଆମ ପାଇଁ ମୂଲ୍ୟବାନ। ତ ସିଏ କଣ ହଉଥିଲା ନା ସେ ତା ଭିତରୁ ଦେନ ଆମେ କଣ କଲେ ନା ଫୋନ ଆସିବା ଦ୍ଵାରା ଆମେ ନିଜେ ଜାଣି ପାଇଲେ ମ୍ୟାପ୍ ନିଜେ ଗୁଗୁଲ ମ୍ୟାପ୍ ନିଜେ ସର୍ଚ୍ଚ କଲେ, ସର୍ଚ୍ଚ କରିବା ଦ୍ଵାରା କଣ ହୁଁ, ନାଇଁ, ନାଇଁ ଦୋକ ରେ ସେ ଅଲଗା କଥା ସେ ନେଟୱାର୍କ ପ୍ରୋବ୍ଲେମ୍ ଅଛି, ସେଇଟା କାଇଁ ଇଏ ନାହିଁ। କିନ୍ତୁ କଣ ନା ତା ମାଧ୍ୟମରେ ଆମେ କଣ ଆମ ନିଜ ଜେ ଯୋଉ ଜାଗା ରେ ପହଞ୍ଚ ହଁ, ହଁ ଯଉ ଜାଗାରେ ପହଞ୍ଚିବା କଥା ଆମେ ଆରାମସେ ପହଞ୍ଚି ପାରୁଛେ।
ହଁ
ତ ଗୁଗୁଲ ମ୍ୟାପ୍ ଦ୍ଵାରା ଆମେ ଯାହା ଜାଗାରେ ପହଞ୍ଚିବା କଥା ସେ ଜାଗାରେ ପହଞ୍ଚି ପାରୁଛେ। କିନ୍ତୁ ସେଇଟା ଆମେ ବୁଝିପାରୁନେ ଯେ ଆଉ ଗୋଟେ କଥା ଯୋଉଟ ଆପଣ କହିଲେ କି ପିଲା କଥା। ପିଲା କଥା ହେଲା ସବୁ ଜିନିଷ ରେ ଡିମେରିଟ୍ ଥାଏ, ମେରିଟ୍ ଥାଏ ତ ପିଲେ ଦୁଗୁଣ ଥାଏ ସୁଗୁଣ ଥାଏ ପିଲା ମାନେ କଣ କରୁଛନ୍ତି କି ଏଇଟା ମା ମାନଙ୍କର ଭୁଲ୍ କୌଣସି ପିଲା ମାନଙ୍କର ଭୁଲ୍ ନୁହଁ।
ହଁ ଏଇଟା ତ ମୁଁ କହୁଛି ମା ବାପା ମାନଙ୍କର ହିଁ ଭୁଲ୍।
ବାପା ମାଙ୍କର ଭୁଲ, ଏଇଥି ପାଇଁ ଯେ ସେ ମା ଚାହୁଁଛି ସବୁବେଳେ ମୋ ପିଲା କଣ କରୁନା ମୁଁ ପିଲାକୁ ମାନେ ମୁଁ ଦେଇଦିଏ ଫୋନ ଦେଇଦିଏ ସିଏ ତାର ଦେଖେ ହଉ କିନ୍ତୁ ସେ ମା ବୁଝୁନି ତୁ ଆଜି କା ଡେଟ୍ ରେ କଣ ହଉଛି ନା ସେ ଯେତେବେଳେ ଖାଦ୍ୟ ଟା ଖାଉଛି ସେ ପିଲାଟା ଯୋଉ ଖାଦ୍ୟ ଖାଉଛି ସେ ଖାଦ୍ୟ ଖାଇବା ଦ୍ଵାରା କଣ ସେ ଜାଣି ପାରୁଛି ମୁଁ ଏଇ ଖାଦ୍ୟ ଖାଉଛି କି କଣ? ସେ ପିଲାଟା ଜାଣିପାରୁନି ମା କଣ କରୁଛି ପିଲାଟା କାନ୍ଦୁଛି କାନ୍ଦିବା ଦ୍ଵାରା ମା କଣ କରୁଛି ନା ସେ ପିଲାକୁ ଫୋନ ଦେଇ ଦଉଛି ତ ଫୋନ ଦେଇକି ଖୁଆଇ ଦଉଛି। କିନ୍ତୁ ସେ ସେ ପିଲା ଜାଣି ପାରୁନି ମୁଁ କୋଉ ଖାଦ୍ୟ ଖାଉଛି ଆପଣ ଗୋଟେ ସାମ୍ନା ପିଲାକୁ ପଚାରିବେ ସେ ଖାଇସାରିବା ପରେ ପୁଅ ତୁ କଣ ଆଜି ଖାଇନୁ ସେ ଫୋନରେ କଅଣ କିଛି ସେଇଟାକୁ କହିବ ନା କି ମୁଁ କଣ ଖାଇଛି, ସେଇଟାକୁ କହିବନି, ସେ କେବେ ସେଇ ଜିନିଷ ହଁ
ଆଉ ଗୋଟେ ଜିନିଷ ମାନେ ଆଗ କାଳରେ କଣ ଛୁଆ ମାନେ ମାନେ ମା ମାନେ ତାଙ୍କ ଛୁଆ ମାନଙ୍କୁ ବାହାରକୁ ଖେଳିବାକୁ ଛାଡୁ ଥିଲେ। ମାନେ ଏମିତି ନାଇଁ କି ଆଗ କାଳ ତ ଫୋନ ନଥିଲା ଯେ ଛୁଆ ମାନଙ୍କୁ ଫୋନ ଧରେଇ ଦେଉଥିଲେ ଫୋନ ଦେଖ ଥିଲେ କିି କଣ। ଆଗ କହିଲ ଛୁଆ ଖେଳ ଟାଇମ ରେ ଖେଳିଆ ଖାଇବା ଟାଇମ ରେ ଖାଇବା ପଢିଲା ଟାଇମରେ ପଢିବା ଛୁଆ କଣ ଖାଉଥିଲେ ପିଉଥିଲେ ସେ ଜାଣୁଥିଲେ
ତାପରେ ଆଉ ଗୋଟେ କଥା ଆଗକା ଯୁଗରେ ମା ମାନେ କଣ କରୁଥିଲେ ନା ସେ ପିଲାକୁ ଦେଖେଇକି ନା ଖୁଆଉ ଥିଲେ ଆଜି ଏଇଟା ଦେଖ୍, କାଲି ସେଇଟା ଦେଖ୍, ମାନେ ଘରେ ଘରେ ବୁଲେଇକି ଦେଖଉଥିଲେ। କି ପିଲାମାନଙ୍କୁ ଜଣେଇବାକୁ ଦଉଥିଲେ କି ଏଇଟା ଅଛି, ସେଇଟା ଅଛି ତୁ ଏଇଟା ଦେଖି କି ଖା ସେଇଟା ଦେଖିକା କଣ ହବ ସେଇଟା ଖାଇଲେ କଣ ହବ ସେଇଟା କହୁଥିଲେ କିନ୍ତୁ ଏବେ ଡେଟ୍ ର ଲୋକ ଲୋକ ମାନ ସେଇଟା ଦେଖୁ ନାହଁ, ସିଏ ଚାହୁଁଛନ୍ତି କେମତି ପିଲାଟା ନିଜେ ନିଜେ ଶୀଘ୍ର ଖାଇଦଉ। ଶୀଘ୍ର ଖାଇଲେ ମୋ କାମ ହାଲକା ହେଇଯିବ ମା ନିଜେ ଫୋନ୍ ଦେଖିବା ପାଇଁ ବ୍ୟସ୍ତ ହବ ତ ସେ ପାଇଁ ମା ର ଏଇ କାମ ହିଁ କରୁଛି, ମା ମା ବୁଝି ପାରୁନି ଯେ ମୁଁ ମୋ ଫାଇଦା ଦେଖିଲାକୁ ଗଲା ବେଳୁ କୁ ମୋ ଛୁଆର ଦେହ ଖରାପ ହଉଛି। କିନ୍ତୁ ସେଇଟା ସେ ସେଇଟା ହିଁ ବୁଝୁନି ମା, ମା ଯଦି ଆଜିକା ଡେଟ ରେ ସେଇ ମା ଯଦି ବୁଝନ୍ତା ସେ ପିଲାଙ୍କର ଆଜି ଗୋଟେ ଛୁଆ ମାନେ ଫୋନ ଦେଖି ଦେଖି ସେ ଆଖି ଖରାପ କରିଦଉଛି ମାନେ ତା ଫୋନ ଆପଣ ନେଇଯିବେ ସେ ପାଗଳ ଭଳି ହଉଛି। ସେ ଜାଣି ପାରୁନି ସେ କଣ କରୁଛି କଣ ନାହିଁ ସେ ପୁରା ପାଗଳ ଭଳି ତାକୁ ଲାଗୁଛି ସେ ଛୁଆକୁ। ସେ ଛୁଆଟୁ ଆପଣ ଫୋନ ହଁ ସେ ଛୁଆଟ ଶୁଣନ ହୁଁ ସେ ଛୁଆଠୁ ଆପଣ ଫୋନ୍ ହଁ ସେ ଛୁଆଠୁ ଆପଣ ଫୋନ ଆଣ ତ ସ ସେ କେମିତି ହଉଛି ଆପଣ ନିଜେ ଦେଖିବେ। ସେ ଏମିତି ଆଟେନଟେନ୍ ହେଇଯାଇଛି ଫୋନରେ ଜେ ଫୋନ ମା ମାନେ ଫୋନ ପାଇଁ ସବୁ କିଛି କରିଦବ ସେ ଛୁଆ ଏମିତି ପାଗଳ ଫୋନ ପାଇଁ।
ହ୍ୟାଲୋ ହଁ। ଆଉ ଆଗ କାଲିରେ କଣ ବାପା ମା ତାକୁ ତାଙ୍କ ଛୁଆକୁ ମାନେ ସବୁ ଇଏ କରୁଥିଲେ।
କଣ କହିଲ?
ମାନେ ଆଗ କାଳେ ବାପା ମା ତାଙ୍କ ଛୁଆଙ୍କ ପ୍ରତି ବହୁତ ଇଏ ଥିଲେ ତା
ସିଏ ବୁଝୁ ସିଏ ବୁଝୁଥିଲେ ଆଗ ଯୁଗରେ ସିଏ ବୁଝୁଥିଲେ ଯେ ମୋ ପିଲା କେମିତି ଭଲ ମଣିଷଟି ହଉ, ସିଏ ଭାବୁନଥିଲେ କି ଫୋନ ଦେଖି ଖରା ଜ ଫୋନ୍ ତ ନଥିଲା ସେ ଦେଖେଇବେ କଣ ଓଲଟା ମାନେ ସେଥିପାଇଁ ଶୁଣୁନାହାନ୍ତି? ହଁ ସେଥିପାଇଁ ସେ ପିଲାଟା କଣ ଆକ୍ଟିଭ ରହୁଥିଲା ଆଜିକା ପିଲା ଆକ୍ଟିଭ ଅଛନ୍ତି କି ଆଗେ? ଛୋଟ ଛୁଆ ମାନେ ଖେଳିକି ଧୂଳି ବାଲିରେ ଖେଳୁଥିଲେ ଏବେକା ଛୁଆ ଧୂଳି ବାଲି ରେ ଖେଳ ଇଜଙ୍କସନ ହଉଛି କଣ ପାଇଁ ହଉଛି ତ ଏଇ ମାନେ କଣ
ହଉ ମାନେ ଆଜି ଆଗରୁ ହଉ ପିଲାମାନେ ମାଟିରେ ଖେଳୁଥିଲେ। ଆଗଲେ ଛୁଆଙ୍କୁ ତ ଇନଫେକ୍ସନ ହଉନଥିଲା ହଉଥିଲା କି? କି ମାନେ ଖରାରେ ବୁଲିଲେ ତ ଛୁଆଙ୍କୁ ଇନଫେକ୍ସନ ହଉନଥିଲା।
ହଉନଥିଲା ଏବେ କଣ?
ମାନେ ଗୋଟେ ଛୁଆ ଆଗୁ ଆଗେଲେ ଛୁଆ ସାଙ୍ଗେ ସାଙ୍ଗେ ଖେଳିକି ଆସିବେ। ବସିବେ କି ଧୁଆ ଧୁଇ ହେଇକି ରେଷ୍ଟ ନେବେ କି କଣ? ଏବେ ଆଛିବ ଟିକେ ଖେଳିକି ଆସ ଫୁନ୍ ଦେଖିବି ମାନେ
ହଁ।
ସ୍କୁଲୁ ଆସିବେ ଫୋନ ଦେଖିବେ ଖାଇ ବସିଲେ ଫୋନ ଦେଖିବେ ଏଇଟା କଣ ପାଇଁ ହଉଛି ଏଇଟା ହଉ ବାପା ମା ଯଦି ନିଜେ ଠିକ୍ ରହିବେ ତାହେଲେ ଛୁଆ ବି ଠିକ ରହିବ।
ସିଏ ପା ମା ସେଇ ମା ମାନେ ସିଏ ବୁଝୁନାହାନ୍ତି ପିଲାର ଆମେ ଜାଣିଛୁ ଫୋନ ଟା ଆମ ପାଇଁ ବହୁତ ଜରୁରୀ କିନ୍ତୁ ନା କି ପିଲାଙ୍କ ପାଇଁ ଜରୁରୀ ଆମ ପାଇଁ ଜରୁରୀ। ହେଇପାରେ। କାହିଁ ନା ଯେତେବେଳେ ଆମର କୋଭିଡ ନାଇଟିନ ହେଇଥିଲା ତ ସେଇ ଫୋନ ଥିଲାବେଲି କେତେ ଲୋକ ଚଳି ପାଇଲେ କଣ ପାଇଁ ନା ସେ ଫୋନ ମାଧ୍ୟମରେ ସେମାନେ ତାଙ୍କ ନିଜ କାମ କରୁଥିଲେ। ତ ନିଜ କାମ କରିକି ନିଜ ପେଟ ବୋଷୁଥିଲେ ନାଇ କି ସମସ୍ତେ ତ ପରିବା ବେପାର କରିପାରିବେନି ନା ତ ସେଇ ଟାଇମ ରେ ଦେଖାଉଉଥିଲା କି? କିଏ ପରିବା ବେପାର କରିପାରିବ ତ କୋଭିଡ କୋଭିଡ ନାଇଣ୍ଟିନ୍ ଟାଇମ ରେ ଯଉ ଦିଝାଯ ଯା ଘରେ ବସିକି ଇଣ୍ଟରନେଟ୍ ମାଧ୍ୟମରେ କାମ କରୁଥିଲେ। ତ କାମ କରିବା ଦ୍ଵାରା କଣ ସେ ନିଜେ ଦି ପଇସା ଇନକମ୍ କରୁଥିଲେ ଯୋଉ ଟାଇମ ରେ କି ଆମର ପ୍ରବଳ ଅସୁବିଧା ହଉଥିଲା। କିନ୍ତୁ ଏ ମାନେ ଏଇଟା କେବଳ ଛୁଆ ମାନଙ୍କ ପାଇଁ ଖରାପ। କିନ୍ତୁ ଆଉ ଗୋଟେ କଥା ଅନଲାଇ କ୍ଲାସ ଅନ କ୍ଲାସ୍ ହବା ଦ୍ଵାରା ଛୁଆ କଣ କରୁଛନ୍ତି ନା ନିଜେ ଫୋନ ଦେଖୁନାହାନ୍ତି। ମାନେ ପାଠଟା ପଢୁନାହାନ୍ତି ଓଲଟା ଯୋଉଟା ଦରକାର ନାହିଁ ସେଇ ଜିନିଷ ଦେଖୁଛନ୍ତି।
ୟୁଟ୍ୟୁବ ୟୁଟ୍ୟୁବ ଗେମ୍ ଏସବୁ ଚଲେଇଛନ୍ତି ତାଙ୍କ ସିଏ।
ବ ସେ ସେଇଟା ବୁଝୁନାହାନ୍ତି ଆଜିକା ଡେଟରେ ଏଇ ଜିନିଷ କରିବା ଦ୍ଵାରା କେତେ ଖରାପ ହଉଛି। ପିଲାମାନଙ୍କ ଉପରେ ଇଫେକ୍ଟ ପଡୁଛି। ଆଜି ପିଲା ବୋକା ହେଇଯାଉଛି କଣ ପାଇଁ ସେ ଫୋନ ପାଇଁ ହିଁ ସେ ବୋକା ହେଇଯାଉଛି। କାହିଁକିନା ସେ ବାହାରକୁ ବାହାରିଲାନି ପାଞ୍ଚ ଜଣଙ୍କ ସାଙ୍ଗ ମିଶିଲାନି।
ଏବେ।
ପାଞ୍ଚ ଜଣଙ୍କ ସାଙ୍ଗ ମିଶିଲାନିଶ ମିଶିଲେ ନା ସେ ପାଞ୍ଚ ଟା କଥା ଶିଖିବ ସେ ବାହାରକୁ ଆଇଲେ ଏଇ ଜିନିଷ ହଉଛି ସେ ଜିନିଷ ହଉଛି ସେ ଜାଣିବ।
ମୁଁ ଗୋଟେ କଥା କହୁଛି ମୋର ଗୋଟେ। ଭଉଣୀଙ୍କ ପୁଅ ହେଲା ମାନେ ସେ ଛୁଆ ମାନେ କାହା ସହିତ ମିଶିବନି। ମାନେ ସେ ବସିଲେ ଫୋନ୍ ଟାକୁ ଦେଖିବ ଉଠିଲେ ଫୋନ୍ ଟାକୁ ଦେଖିବ ମାନେ ତା ସହିତ ତ ଆମେ ବି ଚାହିଁ କଥା ହବାକୁ ଯେ ପୁଅ ତ ନାଁ କଣ କି କଣ? ସେତି ଆଡେ ହେଇଯ ତା ହାତରୁ ଫୋନ୍ ଟା ଛଡେଇବ ସେଏ କହିଲ ଚିଧିବ ଆଉ କାନ୍ଦିବ। ମାନେ ଇଏ କଣ କଲେ ଛୁଆକୁ ପୁରା ଖରାପ କରିବାର ଉପରେ ମାନେ ବାଟ ହେଇଗଲାଣି ସେ ଛୁଆ ପାଠ କଣ ଟା ପଢିବ ଆଉ ଚାରଲ କଣ ହବ।
ମାଇଣ୍ଡ ଥାଏ କି ମାନେ। ପିଲା ଆମ ପିଲା ଯାହା ହଉଛ କିନ୍ତୁ ଆମେ ମା ମାନେ କଣ କରୁ ପିଲାଙ୍କୁ ଫୋନ ଦେଇ ଦେଇେଦେଇ ନିଜ କାମ ନିଜେ କରିବୁ ଭ ସେ ସେଇଟା ସେ ସେଇଟା ବୁଝିପାରୁନାହାନ୍ତି ସେ ପିଲା ଦ୍ଵାରା କେତେ ଅସୁବିଧା ହଉଛି।
ହଁ ସେଇ ତ ଗୋଟେ କଥା ଆଉ କି ଖାଲି ନିଜର ସୁବିଧା ପାଇଁ କି ଛୁଆଙ୍କୁ ଫୋନ ଧରେଇ ଦଉଚନ୍ତି ଗୋଟେ ଜିନିଷ ବୁଝିବାରେ ଅଛି।
ସେ ବୁଝୁନାହାନ୍ତି ଫୋନ ଦ୍ଵାରା କେତେ ମାନେ ଖରାପ ହଉଛି ସେ ପିଲାର। ସେ ପିଲାର ଭବିଷ୍ୟତ ଖରାପ ହେଇଯାଉଚି ସେ ନିଜେ ନିଜକୁ ଜାଣି ପାରୁନି।
ଚିହ୍ନା ଏଇ ଖେଣା ଗୋଟେ ଛୁଆକୁ ମାନେ ତା ଗାଁ ତା ନାଁ ନାଁ ନିଜ ନାଁ ନିଜ ବାପ ମାଙ୍କ ନାଁ ପଚାରିବ ସେ କହିପାରିବେନି। କିନ୍ତୁ ଫୋନରେ ତୁ ପୁଅ ଆଜି କଣ ଦେଖିଥିଲୁ?
ହଁ ଠିକ ହଁ ସେଇଟା ସେ ପଚାରିଲେ ସେ ଆରାମ ସେେ କହିପାରିବ କଣ ପାଇଁ? ନା ଏଇସବୁ ଜିନିଷ ହେବା ଦ୍ଵାରା ହିଁ ସେ ଇଫେକ୍ଟ ପକଉଚି ନା ତା ଉପରେ।
ହୁଁ କି ଆଜି ଆଜିକାଲିଆ ଛୁଆଙ୍କୁ ପଚାରିବ ମାନେ ହଁ ଇଏ ଉପରେ ଆମ-ମ ମାନେ ବର୍ଷ ମାନେ ବାରଟା ଋତୁର ନା କଣ ଯୋଉ ଉଁ ବାରଟା ମାସର ନାଁ କଣ ଛଅଟି ଋତୁର ନାମ କଣ ମାନେ କହି ହିଁ ପାରିବେନି।
ସେ ତ କହିପାରିବେନି ସେ କହିବେ କେମିତି ସେ ଶିଖି ନାହାନ୍ତି ସେ ଫୋନ ବିଷୟରେ ଡାଟା ଦେଲେ। ସେଗୁରା ଶସିନା ଜାଣିଥିଲେ ସେ କହିଥାନ୍ତେ।
ପୁଅ ଫୋନ ରୁ ହସ୍‌ପଟ ଟା ଟିକେ ଅନ କଲୁ ପୁଅ ଫୋନରୁ ନେଟ ଟା ଅନ କଲୁ ପୁଅ ହ୍ୱାଟସପ ରେ ଭିଡିଓ
ହ୍ୟାଲୋ। ଯୋଉ ଦି ହଜାର ପଠେଇଲ କଣ ପାଇଁ?